ହଁ ସିତୁ। ଆଉ କଣ କରୁଛୁ?
ହଁ ଭାଇ ନମ
କଣ କରୁଛୁ?
ଏଇଠି କି ଆସିଥିଲି, ଏଠି ଆସିଥିଲି ଛକ ଆଡେ ଟିକେ ଆଉ
ଓହୋ ଖାଇସାରିଲୁଣି?
ଆଉ ନାମ ଖାଇନି।
ଓ କଣ କଣ ହେଇଛି ଆଜି?
କଣ ଖାଇ
ହଁ।
ଏଆ ଏଇ ଭାତ ଡାଲି
ଆଉ କଣ ହେଇଛି? ହଁ ତାହେଲେ ହେଇଛି ତାହଲେ, ଆମର ତ ହେଇଥିଲା ଓ ଆମର ହେଇଥିଲା କଣ କହିଲୁ, ମୁଁ ଚକୁଳି କି ଅ ମ ଆଳୁ ମଟର ଝୋଳ ହେଇଥିଲା ଆଉ।
ହ ହ।
ଆରେ ଶୁଣୁନୁ?
ହଁ।
ତୁ ତ ଗାଁରେ ଅଛୁ ବୋଧେ?
ହଁ।
ଦେଖେ କାରଣ ଆମର ଗୋଟେ ଘର ତିଆରି ହବ ଯେ ଆ କେମିତି କଣ କରିବା କହିଲୁ?
ମୁଁ ଗୋଟେ ଜାଗା ଦେଖିଛି, କେତେ ଭିତରେ ତମୁ ଗୋଟେ ଜାଗା ଟା ଦରକାର୍?
ଜାଗା?
ହଁ ନା ଜାଗା ଅଛି?
ନାଇଁ ନାଇଁ ଆମର ଦେଖେ, ହଁ ଜାଗା ଟା ବି ଦର୍ ଆମର କୋଉଠି ଜାଗା ଅଛି କହିଲୁ ଜାଗା ଆମର କାହିଁକି?
ହଁ ହ କେତେ ଭିତରେ ଜାଗା ଟା ଦରକାର୍ କେତେ ଡିସି ମିଲି?
ଆମର ଦରକାର୍ ଯାହେଲେ ବି କେତେ କହିଲୁ? ପାଞ୍ଚ ଡିସି ମିଲି ଦରକାର୍। କାରଣ ଟିକେ ଭଲ ଦୁଡୁ, ପଇସା ତ ଅଛି ଟିକେ। ଆମର ଚାକ୍ ଜବ ମୁଁ ମୋର ସରିଗଲାଣି ନା।
ହଁ।
ପଇସା ମୋ ପାଖରେ ଅଛି କେତେ କେତେ ଗୁଡେ ପଇସା ଅଛି। ଆଉ ସେଇ ତ ଘର ଘର କରିକି ଗାଁରେ ରହିବା କଥା ଆଉ।
ହଁ।
ସେ ଆମର ଗାଁରେ ଘର କରିକି ସେ ଗୋଟେ ବିଜ୍ନେସ୍ ଷ୍ଟାର୍ ଷ୍ଟାର୍ଟ କରିଦେବି ବୋଲି ଭାବୁଛି ଆଉ।
ତାହେଲେ ରୋଡ଼୍ ସାଇଟ୍ ଗୋଟେ ଜାଗା ଟେ ଦରକାର୍ ବୋଧେ ଆଉ।
ହଁ ରୋଡ୍ ସାଇଟ୍ କେତେ କଣ ତମ ଆଡେ ଡିସି ମିଲି କଣ ଅଛି ଗାଁରେ।
ଆମର ଏଆଡେ ଡିସି ମିଲି ଲକ୍ଷେ ଚାଳିଶି। ସେ ଗୋଟେ ଜାଗା ବିକା ହେଇଥିଲା ଲକ୍ଷେ ଚାଳିଶି ରୋଡ ସାଇଟ୍ ଜାଗା।
ଡିସି ମିଲି ତାହେଲେ ପାଞ୍ଚ ଡିସି ମିଲି କି ତାହେଲେ କେତେ ହବ।
ପାଞ୍ଚ ଡିସିମିଲ୍ରେ ହେଲେ ଲକ୍ଷେ ଚାଳିଶ ହେଲେ ସେ ଯାହା ହବ ଆଉ ସେ ଆମର କେତେ। ସେଇ ଆମର ସେଇ ସାତ ଆଠ ଲକ୍ଷ ଭଳିଆ ହବ ଆଉ।
ଆଁ
ଆଉ କୋହୁନୁ କ।
ଆଉ ରୋଡ ସାଇଟ୍ ରେ ମୁଁ ଗୋଟେ ଜାଗାଟେ ବୁଝୁଚି ଆଉ ସ୍ ସେ ହଁ କରିବ ବୋଲି ତମକୁ କହିବି ଆଉ।
ଭଲ କଥା ତାହେଲେ ଆଉ।
କେତେ କଣ ରେଟ୍ ତାକୁ ପଚରା ପୁଚୁରି କରିକି ତମକୁ କହିବି।
ହଁ ଆଉ ହଁ ରେଟ୍ ଟା ପଚାରିକି କହିବୁ ନା ମତେ ଆଉ।
ହଁ ହଁ ଛଅ ଡିସିମିଲି ଛଅ ଡିସିିମିଲି ଜାଗା ହବ ନା ଆଉ ଟିକେ ବଡ ଜାଗା ଦେଖିବା।
ଆଉଟିକେ ବଡ ଜାଗା ଦେଖିବୁହେଲେ ଭଲ କାରଣ ସେ ଆଟା ଆଟା ଆଠ ଡିସମିଲ ଦେଖିବୁ ଆ ଆଠ ଡିସିମିଲ୍ ଭିତରେ ଆଉ।
ହଁ ହଉ ଯେମ୍ତି ଘର ହକା ଆଉ ଆଗ ପଟେ ଯେମିତି ଟିକେ ଦୋକାନ ହକା ୟେ
ହଁ ସେ କଂ କହିଲୁ ଆଗପଟେ ମୁଁ ଦୋକାନ କରିଦେବି କଣ ଦୋକାନ୍ଟେ। ଆମର ଏଠି କାରଣ କଣ କହିଲୁ ବଡ ସଉଦ ଦୋକାନ ଆମର ଗୋଦାମ ଭଳିଆ ନାହିଁ। ହୋଲ୍ସେଲର। ଦୋ ଦୋକାନ୍ ନାହିଁ ତାପ୍ରେ ଘ ଆମ ଘ ଘର ଦେବି ତାପରେ ଏପଟେ ଗାଡି ଥୋଇବା ପାଇଁ କରିଦେବି ପଛ ପଟେ ଆମ ଛୋଟିଆ ଗାର୍ଡେନ୍ ଟେ କରିଦବି ଆଉ।
ହଁ ହବ ଜାଗା ତାର ମୁଁ ଦେଖିଛିି ତାକୁ କହିବି ଆଉ।
ତାକୁ କହିବୁ କନଭିନ୍ସ କରିବୁ ସେ ପଛେ ଆଉ ଟିକିଏ ରେଟ୍ ବଢେଇଲେ ପଛେ ମୁଁ ଦେବି କିନ୍ତୁ ମୋତେ ଦରକାର ସେଇ ଜାଗା ଟା ଆଉ।
ହଁ ଆଉ ତମ୍ ତମେ ଘର ଠିକା ଦେଇ କରିବ ନା ତୁମେ ନିଜେ ବୁଝାବୁଝି କରିକି କରିବ।
ନାଇଁ ନାଇଁ ଦେଖେ ବଟ ବୁଝାବୁଝି ଗଲା ସେ ହବ କି ତମ ଗାଁ ଗାଁ ରେ କିଏ ଠିକା ଅଛନ୍ତି ନା ନାଇଁ।
ହଁ ଆମ ଗାଁ ରେ ଜଣେ ଠିକା ନେଇ କରୁଛନ୍ତି ତ।
ଓହୋ ଆ ଆଉ ତାହେଲେ ତାଙ୍କୁ ବୁଝିବୁ ତ ସେ କେତେ କଣ ନଉଛନ୍ତି ମତେ ଟିକେ ତାଙ୍କ ନମ୍ବର୍ ଟା ଆଣିକି ଦବୁ।
ହଁ ତା ନମ୍ବର୍ ଟା ତମକୁ ସେଣ୍ଡ କରିଦଉଚି ଆଉ ତମେ କଥା ହେଇଯଅ ଟିକେ।
ହଁ।
ଜାଗାଟା ତ ତାକୁ କହିକି ରେଡି କରିଦେଇଥିବି ତମେ ଖାଲି ସବୁ ଡା ବୁଝାବୁଝି କରି ରଖିଥବ ଏକାଛକରେ ସାଙ୍ଗ ଏକା ସାଙ୍ଗରେ ଘର ଆରମ୍ଭ କରିଦବୁ ଆଉ।
କାରଣ ମୁଁ ଆଉ ଦଶ ବାର ଦିନ ଗଲେ ଗାଁକୁ ଯିବି ହେରି ଏଇଠୁ।
ଆଉ ହଉ ଭଲ ହେଲା ମୁଁ ତାକୁ ପଚାରିଥିଲି ସିଏ ସେହି ହଁ କରିବେ ସିଓର୍। ମୁଁ ଆସିଲେ ସାଙ୍ଗେ ସାଙ୍ଗେ ଘର କାମ ଆରମ୍ଭ କରିଦବ।
ହଁ ଘର ଭଙ୍ଗା କରିକି ତାପରେ ଦେ କାରଣ ଫ୍ୟାମିଲି ନେଇକି ଆଡେ କେତେ ଦିନ ରହିବ ଇଆଡେ।
ହଁ।
ଦେଖେ କାରଣ ଲେବର ହେ ସେପଟେ ଲେବର ହ ମିସ୍ତ୍ରୀଙ୍କା ମିଳୁଛନ୍ତି ତ
ହଁ ଲେବର ହକା ସବୁ ଆଭେଲେବୁଲ ଆମ ଗାଁରେ।
ହଉ ଦେଖ ସିଏ ଏବେ ସିଏ ଯେତିକି ଯାହା ନେବେ ମତେ କହିବୁ ଆଉ।
ହଁ
ହଉ ଆଉ ଓ ଆମେ ତ ଆଗପଟେ ଯୋ ଆମେ କରିବୁନି କି ଯୋଉ କଣ କହିଲୁ ମୁଁ ଯୋଉ କହୁଥିଲି ଆମର ଆଗ ପେଟ ଦୋକାନରେ ହଁ ଗ୍ରୋସରୀ ବଡ ଗ୍ରୋ ଗ୍ରୋସରୀ ଦୋକାନ
ହଁ
ଏଇଟା ପାଇଁ ବି ଗୋଟେ କେତେ ଏଇ ଆମର ଦିଟା ପିଲା ଦରକାର।
ହଁ ହଉ ଦେଖିବା ମୋ ସାଙ୍ଗ ଗୋଟେ ଅଛି ତ ତାକୁ ନହେଲେ କହିଲେ ରହିଯିବ ଆଉ।
ତୋ ସାଙ୍ଗ ଗୋଟେ ଅଛି ଆଉ ଗୋଟେ କାହା ଗୋଟେ ପିଲାଟେ ବୁଛେ ମୁଁ ତାଙ୍କୁ ଦେବି ତ କେତେ କହିଲୁ ସେଇ ଚାରି ହଜାର ଲାଖେ ଦେବି। ଚାରି ହଜାର ନ ତିନି ହଜାର ଲାଗି ତିନ ତିନି ହଜାର ସାଢେ ତିନି ହଜାର ଦେବି ମାସକୁ।
ହଁ ମୋ ସାଙ୍ଗ ଗୋଟେ ବୁଲୁଛି ତ ତାକୁ କହିଲେ ରହିଯିବ ନହେଲେ ଆଉ।
ଆଉ ଭଲ ତାହେଲେ ହେଲା ଆଉ ଆଉ ଆଉ ଗୋଟେ ପିଲାକୁ ଦେଖି ଦେଖ ତୁ ଆଉ।
ହଁ ଆଉ ଗଟେ ଦେଖୁଚି।
ହଁ ଦେଖିକି ମତେ କହିବୁ ଆଉ
ଆଉ ସିମଟ ଫିମଟ ହକା ବାଲି ଫାଲି ହକା ସବୁ କେଉଠୁ ଆଣିବ?
ଏ ହଁ ତ ନଜରରେ କିଏ ଅଛନ୍ତି କି ସେମିତି ଆମର ସିମଟ ଗୋଦମ ହେକା କାହାର ଅଛି କି?
ହଁ ଏଇଠି ମୟୂରପୁରରେ ଗୋଟେ ବଡ ଗୋଦାମଟେ ଅଛି ସେଇଠି କହିଲେ ଆଣ ବାହାରି ଆଉ।
ଭଲ ରେଟ ରେ ଦଉଛନ୍ତି ତ?
ହଁ ଭଲ ରେଟ ରେ ଦଉଛନ୍ତି ଆଉ ଚିହ୍ନା ଦ ତାଙ୍କେ କହିଲେ ଦେବେ ଆଉ।
ହୋଉତାହେଲେ ଭଲ ହେଲେ ଆଉ। ଆଉ ହଁ ଗଲା ଶିମଟ ଗଲା ସିଏ ଆମର କଣ ଗଲା ଅ ଉ କଣ କି ଛଡ ଗଲା ଛଡ ହେଲାର ଆଉ ଚିପ୍ସ ଟା କୋଉଠୁ ଆଣିବା?
ଚିପ୍ସ ଟା ଏ ଯୋଉ ଆମ ଗାଁ ବିକ୍ରମ ଭାଇ ନୁହେଁ କି ତାଙ୍କର ଚିପ୍ସ ହାୱାରେ ଆଣିକି ତାଙ୍କ ଘରେ ରଖିଛନ୍ତି। ତା ଏମତି ବିକୁ ସନ୍ତୀ ତାଙ୍କଠୁ ନହେଲେ ଆଣିବା ହାରି ଆଉ ବାହାରେ କହିଲେ କଣ ପାଇଁ ବାହାରେ ଗଲେ କଣ ଇଏ ଚିହ୍ନା ଦେଇ ଶସ୍ତାରେ ଟିକେ ଦେବି।
ଭଲେ ବାହାରୁଦି ଆଣିବୁ ଏଇନା କେତେ କହିଲୁ ଆମର ପଡିଯିବ ବି ସେ ଆମର ଗାଡି ଭଡା ବି। ସେଇ ତିନି ଚାରି ହଜାର ଖଣ୍ଡେ ପଡିଯିବ ଗାଡି ଭଡା। ସେ ଦି ହଜାର ଖଣ୍ଡେ ଆଉ ଏଇଠୁ ସେ ଦି ହଜାର ପଛେ ନିଅନ୍ତୁ ଭଲ ଏଇଠି।
ହଁ ହଁ ଆଙ୍କଙ୍କୁ ଯେତେବେଳେ କହିବ ତଳେ ଆଣିକି ଦେଇଦେବେ ଗାଁରେ ଅଛନ୍ତି।
ଆଉ ବାଲି ବାଲି ରଖୁଛନ୍ତି ଆଙ୍କେ?
ହଁ ବାଲି ମିଶି ରଖୁଛନ୍ତି।
ଆଉ ତାହେଲେ ଦିଟାଙ୍କ ଭଲ ହେଲା ଦିଟା ଆଣିବାର ତାହେ ଆଉଇଟା ଟା କାହାଠୁ ଟିକେ ବୁଝେ?
ହଁ ଇଟାଟା ସିମଟ ଇଟା ନା
ନାଇ ନାଇଁ ମାଟି ଇଟା ଦରକାର ନା।
ହଁ ମାଟି ଇଟା ଏଠି ଢିପି ସାହିିରେ ଜଣେ ପକେଇଛି ତ ତାଙ୍କର ପୋଡି ନାହାନ୍ତି ତାଙ୍କ ପୋଡିଲା ଠୁ ତାଙ୍କେ ବିକିବେ ବୋଲି କହୁଥିଲେ।
ହଁ
ମୁଁ ତାଙ୍କୁ ବୁଝିକି ତମକୁ କନଫ କନଫର୍ମ କରିବି ଆଉ।
କାରଣ କାରଣ ଦେଖ ମୁଁ ଗାଁକୁ ଆଉ ଦଶ ବାର ଦିନ ପରେ ଯିବି ନା। ଗଲେ କାହିଁକି ନା ମୁଁ ଖାଲି ଡାଇରେଟ ଜାଗା ଦେଖିବି ଖାଲି ଘର କରିବା ଷ୍ଟାର୍ଟ କରାହେଇଯିବ ଖାଲି।
ହଁ।
ହଁ ଆଉ ଆମର ଗ୍ରୋସରୀ ଦୋକାନ ଯୋଉ ହବନି କି କହୁନୁ କ କହ।
ଯୋଉ କଣ୍ଟ୍ରାକ୍ଟର କୁ ଟିକେ ତମେ କଲ୍ କରିକି ଭଲ କହି ଦେଇଥିବ ନହେଲେ ଲେଟ୍ ହବ ଅଧିକ।
କାରଣ ସେ ନହେଲେ ଆଉ କୋଉଠି କଣ୍ଟ୍ରାକ୍ଟା ଧରିଦବ ଯେ ଅସୁବିଧା ଏଇଠୁ ଆଗ ତାକୁ ହ ହାଟରେ ରଖିଲେ ଭଲ।
ହଁ।
ସେ ଭଲ କଣ୍ଟାକ୍ଟର ଟି।
ହଁ ତାଙ୍କେ ଆମ ଗାଁରେ ତ ଆମ ଏରିଆ ଭଲ ତାଙ୍କେ ଚାରିଆଡେ କାମ ନଉଛନ୍ତି ଆଉ।
ଆଉ ତାହେଲେ ଠିକ୍ ହେଲା ଭଲ ତାହେଲେ ଆଉ।
ହଁ ଆଉ କଣ କହୁଥିଲ ଯୋଉ
ହଁ ଆଉ ଗୋଟେ ଶୁଣୁନୁ ଆମର ଏସ କଣ କି ସେଇ ଆମ ରୁମରେ ତ ଏସି ଫେସିି ଲଗା ହେଇଯିବ।
ହଁ।
ବାଗି ଗୋଟେ ଘରଟେ ସେଇଟା କରାହବ ଗୋଦାମଟା। ଘରଦାମ ର ପୁରୁ ବାକି ଗୋଟେ ଭଲଟେ କରାହବ।
ହଁ।
ତଥାପି ଆମର ଘରେ କେତେ କହିଲୁ ଆମର ଘରଟା ଅ ମୁଁ ଭାବୁଛି ଚାରିଟା ରୁମ୍ କରିଦେବି ତଳେ। ତଳେ ଚାରିଟା ରୁମ୍ ମୁଁ କରିଦେବି ଆଉ ଉପରେ ଉପର ଟା ଛାଡିଦେବି କିଛି ଦରକାର ନହିଁ ଏବେ ଏଇନା।
ହଁ ଏ ତଳମଲ ଟା କରିଦେଇଥିବୁ।
ତଳ ମହିଳା ଟା କରିଦେବି ଉପରେ ଆଉ କିଏ ଏଇନା ରହିବ ଚାରି ମହିଳା ଢେର ଚାରି ମହିଳା କରିଦେବି। ଆଉ ଆମର ଲାଟିନ୍ ବାଥରୁମ ତ ସିଏ ବାହାରି ପଡିବ।
ହଁ।
ଆଉ କିଚେନ ରୁୁମ ବାହାରି ପଡିବ ବି।
ହଁ।
ଆଉ କଣ ଆଉ ଆଗପଟେ ଆମର ସେଇ ଯୋଉ ସେଇଟା ଆମର ଆଗପଟେ ତ ବାହାରି ପଡିବ ଗୋଟେ ଲମ୍ବାରେ ଗୋଟେ। ଗୋଦାମ ଟେ କରିଦବା ଆଉ।
ହଁ।
ଗୋଦାମଟେ କରିଦେଲେ ସିଏ ଆମର କଣ କେତେ କେତେ ଘରର କେତେ ସ୍କ୍ୱାୟାର ଫୁଟ ରଖିବା ବୋଲି ଭାବୁଛୁ?
ସ୍କ୍ୱାର ମୁଁ ସେଇ ବିଷୟରେ କିଛି ଜାଣିନି। ତାଙ୍କୁ ପଚାରିକି ସେଇଠି ଦେଖିକି କହିବି ଆଉ।
ଆଉ ଦେଖିବା ହଁ ଆଉ ଦେଖିବା ତାହେଲେ ଆଉ ଆଉ କଣ କହୁ ଯି କହ ଦୋକାନ ଟା ପରେ ଯେମିତି ବାଗେଇକି ହବ। କମ୍ପ୍ୟୁଟର ଘରିକା ରହିବ ସିସିଟିଭି ରହିବ କାରଣ ବଡ ଦୋକାନଟେ ଦବା ନା।
ହଁ।
ହଁ। ଆମ ଗାଁ ରେ ବି କେବେ ଦୋକାନ କରିନଥିବେ ବଡ ଦୋକାନ।
ନା ଆମ ଗାଁରେ ବଡ ଗ୍ରୋସୋରୀ ଦୋକାନ ନାହିଁ।
କାରଣ ମୁଁ ଯଦି ଏଇନା କରିବି ବୋଲି କଣ କହିଲ ଆମର ଏନା ମୁଁ କଲେ ପାଖ ଜାଗା ଯେତିକି ଆଉଥିବେ ଆମର କଣ କହିଲୁ ସବୁ ହୋଲସେଲର ଗୁରା
ହଁ।
ସମସ୍ତଙ୍କୁ ମୁଁ ପୁରା ହୋଲସେଲ ରେ ଦେବି କମ ରେ ଆଣିବି ହେଆଡୁ ହୋଲସେଲ ରେ ଦେବି ଏଇଠେ। କାରଣ ଆମ ପାଖରେ ଦୋକାନ ନାଇଁ ବଡ ବଡ ଦୋକାନ ନାଇଁ ନା। ସେ କଣ ପାଇ ବାହାରୁ ନୟାଗଡରୁ ଯାଇକି ଆଣିବେ ମୋଠୁ କମ ନନେବେ। କୁଆଡେ ତଙ୍କୁ ଦିଟଙ୍କ ପାଞ୍ଚଟଙ୍କା କଣ କମେଇକି ଦେବି।
ହଁ।
ହୋଉ ଦେଖେ ମତେ ବୁଝିକି ତାହେଲେ କହିବୁ ଆଉ।
ହଁ।
ହୋଉ ରଖୁଚି।
ହଁ ରହୁ